ହ ହଲୋ
କୁଡି
ଶୁଭ ଯାଉଛି
ଶୁଭୁଛି ଶୁଭୁଛି
ଶୁଭ ସନ୍ଧ୍ୟା।
ଶୁଭସନ୍ଧ୍ୟା ଶୁଭ ସନ୍ଧ୍ୟା।
ହୁଁ। କେଉଠି?
କୋଉଠି ଘରେ ଏଗା ବହିଛି ଆଉ କଣ କରିବା।
ଆଉ ବର୍ଷା ଆଶା ହଉଛନ୍ତି ନା ନାଇଁ?
ବର୍ଷା। ପ୍ରବଳ ଅଛି କିନ୍ତୁ ଆଶାର ବିନାଶ ହେଇଯାଉଛି। ଯାହା ଆଶା କରୁଛି କିଛି ବି ହଉନି।
ହୁଁ ହୁଁ। ଆଶାର ବିଫଳ ହେଇଯାଉଚି।
ହଁ ପରା ଆଶା ଟା ବିଫଳ ହେଇଯାଉଛି।
ହୁଁ ହୁଁ ଖାଲି ଆଶା କଲେ ହଉ କି ଆଶା ପ୍ରତି କାର୍ଯ୍ୟ କରିବାକୁ ବି ପଡିବ ନା।
ଓହ ହଁ କଲେ ହବ ସେମିତି ଲଗିଲାଣି ମତେ।
ହୁଁ। ଆଉ କଣ କଣ ସବୁ ଚାଲିଛି କହିବେ?
ଜୀବନର ତ ଏମିତି ଆଉ ଦୁଃଖ ସୁଖରେ କଟୁଛି ଆଉ।
ହୁଁ ହୁଁ। ଆଜି କଣ ହେଇଥିଲା ଖାଇବାରେ?
ଖାଇବାରେ ହେଇଥିଲା ଭାତ, ଡାଲି ଆଉ କଣ ସେଟା ତ ଗୋଟେ ଶାଗକୁ, ଭଜା।
ଆ ହଉ। ଥା।
ଜୀବନର ତ ଏଇ ଚାଲିଛି ଆଉ।
ହୁଁ। ଆଉ। ଏ ବର୍ଷଟା ଛଅ ମାସର। ଅନୁଭୂତି କେମିତି କଣ ଟିକେ କୁହନ୍ତୁ? ଅଧା ବର୍ଷ ବିତିଗଲା ଦେଖୁ ଦେଖୁ। କଣ କଣ ପର୍ବ ପର୍ବାଣି ପାଳନ କଲେ?
ପର୍ବ ପର୍ବାଣୀ ରେ କଣ। ରଜ ତ ଏବେ ଜଷ୍ଟ ଏବେ ଯାଇଛି ଆଉ କଣ କହିବି।
ହୁଁ।
ରଜରେ କୋଉଠି ଥିଲ ଏଇଠି ନା କୋଉଠି?
ଘରେ ଏଗା।
ଘରେ ଏକା ବସିଲ। ହେମ୍ ବୁଲାବୁଲି ପାଇଁ ଯାଇନ କି? ହୁଁ।
ନୂଆ ବର୍ଷ କେମିତି କଟିଥିଲା?
ନୂଆ ବର୍ଷରେ ଆମେ ପଳେଇଥିଲୁ ଟିକେ ଇଆଡେ ଜଗନ୍ନାଥ ଧାମ।
ଜଗନ୍ନାଥ ଧାମ ପୁରୀ?
ହୁଁ। ପ୍ରଥମେ ଏଇଠିକି ଗଲୁ ଚିଲିକା ଗଲୁ।
ହୁଁ।
କେତେଟା ଏଲେକୁ ବୋଧେ ଛବିଶ ତାରିଖ ଦିନ ବାହାରିଥିବୁ। ଛବିଶ ତାରିଖରେ ବାହାରି କିରି ପହଞ୍ଚିଲୁ ଚିଲିକା ନାଇଁ ଚିଲିକା ନାଇଁ ଉଦୟଗିରିରେ ପହଞ୍ଚିଲୁ ସତେଇଶରେ ତାପରେ ସେ ସାଙ୍ଗର ଜଣେ ରହୁଛନ୍ତି ଭାଇ ଜଣେ ରହୁଛନ୍ତି ତାଙ୍କ ଘରେ ରହିଲୁ।
ହୁଁ।
ତାପରେ ଏଇଡି ଗଲୁ। ଉଦୟଗିରିର କେତେଟା ଭଲ ଭଲ ଜାଗା ଥିଲା ସେଇଠି ବୁଲାବୁଲି କଲୁ।
ହୁଁ।
ତା ପରଦିନ ସକାଳେ ହଁ ସକ୍ ହଁ ଜି ଉଦୟଗିରି।
ତା ପରଦିନ ତ ତାପରେ ସକାଳେ ବାହାରିଲୁ ଚିଲିକା ଯିବା ପାଇଁ।
ହୁଁ।
ଚିଲିକା ଗଲୁ କେତେବେଳେ ସଖାଳେ ବାହାରିଥିବୁ ଯାହାହେଲେ ବି ହୁଁ, କାଳିଜାଇଙ୍କ ଦର୍ଶନ କଲୁ। ପକ୍ଷୀ ବିହାର ବୁଲିଲୁ।
ଓହୋଃ।
ବୁଲାବୁଲି କରିକା ତାପରେ ଚିଲିକାରେ କେତେଟା ବୋଧେ ଛଅ ଘଣ୍ଟା ନା କେତେ ଲାଗିଲା ବୋଧେ ଉଦଯଗିରିରୁ ଯିବାକୁ ବୋଧେ।
ଓହୋଃ।
ପହଞ୍ଚିଲୁ, ତାପରେ ଜଳଖ୍ ଜଳଖିଆ କହିକିରି ସେଇ ଜାଗାରେ ଗୋଟେ ଗାଧାପାଧା କରିକି ସବୁ ବାହାରିଲୁ ତାପରେ ଆଉଥରେ କାଳିଜାଇ ଦର୍ଶନ।
ହଁ ହଁ।
ତାପରେ ଗୋଟେ ନୌକାଟେ ଆମେ ଆଣିଲୁ।
ଆଉ ସେଠି ଗଲୁ ଆଉ କେତେ ଦଶ ଜଣ ଖଣ୍ଡେ ଯାଇଥିବୁ ସେଥିରେ ଦଶ ଜଣ ହଁ ଦଶ ଜଣ ପାଖାପାଖି ଯାଇଥିବୁ।
ଗୋଟେ ଏ-ଏ ସେ ହଡ ହ୍ରଦଟା ଡେଇଁବାକୁ ବେଶୀଠୁ ବେଶୀ ହେଲେ ଲାଗିଥିବ ପଇଁଚାଳିଶ ମିନିଟ୍ ସମୟ ଲାଗିଥିବ।
ହଁ।
ହୁଁ। ସେଇଟା ଡେଇଁକିରି ତାପରେ ତ ଏମିତି ଗଲୁ ଦର୍ଶନ କଲୁ। ସେଇଠି ଗୋଟେ ରହିଥିବୁ ପନ୍ଦର କୋଡିଏ ମିନିଟ୍ ନା-ନା ଅଧଘଣ୍ଟା ରହିଥିବୁ ସେଇଠି।
ହଁ।
ଅଧଘଣ୍ଟା ରହିଲୁ ତାପରେ ଆସିଲୁ ଆଉ। ହୁଁ, ମନ୍ଦିର ଭିତରେ ଅଧଘଣ୍ଟା ରହିଲୁ ତାପରେ ଆଉଥରେ ପଇଁଚାଳିଶ ହଁ
ଓହୋଃ।
ତାପରେ ଏପଟକୁ ଆଉଥରେ ଯେତେବେଳେ ଫେରିଲୁ ଆମେ ଯେତେବେଳେ ଆଉଥରେ ଫେରିଲୁ
ହଁ।
ହେଲା ବେଳକୁ ତ ବଢିଆ ବଢିଆ ସବୁ ଯାକ ଦୃଶ୍ୟ ଦେଖିବାକୁ ମିଳିଲା। ନୌକା ବଢିଆ ଯାଉଥିଲା। ଯିବା ଆସିବା ଯିବା ଆସିବା ଚା ଲାଗି ରହିଥିଲା ପୁରା।
ହଁ।
ଆଉ ପକ୍ଷୀ ତ ଓହୋଃ ସୁନ୍ଦର, ବହୁତ ସୁନ୍ଦର। ଦେଖିବାକୁ
ତାପରେ କୁଆଡେ
ତାପରେ ଏଲେ କାଳିଜାଇ ତ ସେଇଠିକି ଆସିଲୁ। ତାପରେ କୋଉଠିକି ତ ସେଇଟା ମନେ ପଡୁନି ଟିକେ
କାଳିଜାଇ ଆସିଲୁ। ତାପରେ ହଁ ତାପରେ ଭୁବନେଶ୍ୱର ପାଇଁ ବାହାରିଲୁ। ଭୁବନେଶ୍ୱରରେ କିଛି ମନ୍ଦିର ପ୍ରସିଦ୍ଧ ସହର ନା ସେଟା ମନ୍ଦିର ମାଳିନୀ ସହର।
ହଁ।
ତ ସେଇଠିକି ଚାଲିଲୁ ତାପରେ ଆମେ।
ବାଟରେ ଆସିଲା ବେଳକୁ ପାଖାପାଖି ହେଇଗଲାଣି ତିନିଟା ପାଖାପାଖି ହେଇଗଲାଣି ଖାଇଲା ବେଳକୁ।
ହୁଁ।
ଖାଇଲା ବଳୁ ତିନିଟା ହେଗଲାଣି। ଭୋକ ଲାଗୁନଥିଲା ହେଲେ ବି ଟିକେ ଟିକେ ଖାଇକିରି ବାହାରିଲୁ। ମନ୍ଦିର ପହଞ୍ଚିଲୁ। କୋଉଟିକି ଫାଷ୍ଟ ବୋଧେ ଏଇଟିକି ଗଲୁ। ମୋର ସେଠି ଜଣେ ରହୁଚନ୍ତି। ମୋ ପିଇସା ରହୁଚନ୍ତି ତାଙ୍କ ପାଖକୁ ଗଲୁ।
ହଁ।
ଏନ ବୁଲାବୁଲି କରିକି ଆସିଲୁ ସିଆଡୁ ଆଉ। ତାପରେ ଏଇଠିକି ଗଲୁ। ଅ, ସେଇଠି ଦିନେ ନା ଦି ଦିନ ରହିଲୁ। ତାପରେ ଆଉଥରେ ପୁରୀ ଗଲୁ।
ଭୁବନେଶ୍ଵରରେ ତ ରହିଲୁ ଦି ଦିନ। ତାପରେ ପୁରୀ ଗଲୁ। ପୁରରେ ଏମିତି ବୁଲାବୁଲି କ
କୋଉଠିକି କହିଲ?
ହୁଁ, ପୁରୀ ସମୁଦ୍ର ବେଳା ଭୂମି ଗଲୁ। ହଁ ସମୁଦ୍ର ବେଳାଭୂମି ଗଲୁ।
ଅଁ, ହଁ।
ଏଇଟି ବୁଲାବୁଲି କଲୁ। ତାପରେ କୋଣାର୍କ ଯଦି ପୁରୀ ଯାଉଚୁ କୋଣାର୍କ ଛାଡ଼ିଲେ ହବ। ଏ କୋଣାର୍କ ବି ବାଧ୍ୟ ଯିବୁ ନା। ଉଁ, ହୁଁ, ସିଆଡ ଟିକେ ତା ପର ଦିନ ଗଲୁ ସେ ସେଦିନ ଯାଇନୁ ତା ପର ଦିନ ଗଲୁ।
ଓହୋ!
ରହିଗଲୁ ତା ପରଦିନ ଯାଇଥିଲୁ। ତାପରେ ଚନ୍ଦ୍ରଭାଗା ବେଳାଭୂମି ବୁଲିଲୁ ଟିକେ ହୁଁ, ସେ ଟିକେ ଖେଳା ଖେଳି କଲୁ ସମୁଦ୍ରରେ।
ହଁ।
ତାପରେ ଆଉ ଥରେ ଆମର ଯାନବାହାନ ରେ ଆମେ ବସିକିରି ପୁଣି ପ୍ରତ୍ୟାବର୍ତ୍ତନ କଲୁ ଆଉ।
ଫୁଲବାଣୀ ଗଲୁ
ଯାତ୍ରା ଟା ପୁରା ଶୁଭରେ କଟିଗଲା ଜଗନ୍ନାଥଙ୍କ ଆଶୀର୍ବାଦରୁ।
ହଁ। ଭଲ ଏମତି ଭଗବାନଙ୍କର ଆଶୀର୍ବାଦ ଥାଉ। ତୋମେ ପ୍ରତ୍ୟେକ ବର୍ଷ ପୁରୀ ଯାଉଥାଅ।
ହଁ। ଆଃ ତୋମର କଣ କୁହ? ତୋମର କଣ ହେଲା ନୂଆ ବର୍ଷରେ ଖବର?
ନୂଆବର୍ଷରେ ସେମିତି କିଛି ନାହିଁ। ଆମେ ବି ଯାଇଥିଲୁ ଟିକେ ଦୂର ବାଟେ ବୁଲିବା ପାଇଁ।
ଓ ହୋ। ହଉ ଭଲ କଥା ସେଇ ତ ଚାଲୁଥୁବ।
ହଁ ଆମେ ଯାଇଥିଲୁ ଆମର ହଁ ଆମେ ସାଙ୍ଗମାନେ ଯାଇଥିଲୁ। ଆମର ଓଡ଼ିଶାର ସର୍ବ ଉଚ୍ଚ ପର୍ବତ ଦେଓମାଳୀ।
ଓ ହୋ ହୋ ଦେଓମାଳୀ ପଳେଇଥିଲ।
ହଁ।
ହଁ ଆମର ବି ଏ ବର୍ଷ ଟି କେ ଯୋଜନା ଅଛି ସିଆଡେ ବୁଲିଯିବା ପାଇଁ।
ଓହୋ ଦେଓ ମାଳି।
ହଁ ଦେଓ ମାଳି।
ହଁ ବହୁତୁ ବଢିଆ ଜାଗା। ସକାଳୁ ସକାଳୁ ସୂର୍ଯ୍ୟ କିରଣ ଯୋଉ ସୂର୍ଯ୍ୟ ଉଦୟ ହଉଚନ୍ତି। ବଢିଆ ଲାଗୁଛି ପୁରା। ତାପରେ ସେ କେତେଟା ସେଇଟି କେତେଟା ଆମର ଏମିତି?
ସହର ଜାଗାରେ ସହର ଜାଗାରେ ସେମିତିକା ଦୃଶ୍ୟ ଦେଖିବା ଟା ବହୁତ କଷ୍ ତ ନା।
ହଁ।
ତ ସେଇ ଜାଗାରେ ବୁଲି ଯିବ ହେଲେ ବହୁତ ଭଲ ଲାଗିବ। ଏଠି ଯେମିତି ପ୍ରଦୂଷଣ ଛି ସିଆଡେ ଏତେ ପ୍ରଦୂଷଣ ବି ନାହିଁ ବହୁତ ସଫା। ପବନ ବି ନିଃଶ୍ଵାସ ପ୍ରଶ୍ଵାସ ନେବାକୁ ବଢିଆ ଲାଗୁଚି। ବୋହୁତୁ ସୁନ୍ଦର ଜାଗା ମୁଁ ତ ଯାଇନି କେବେ ଯାଇଛ ତମେ ତମେ ଜାଣିଥିବ।
ହଁ ପରା ବହୁତ ବଢ଼ିଆ ଜାଗା। ଜଳପ୍ରପାତ ଅଛି ଡୁଡୁମା ଜଳପ୍ରପାତ।
ହଁ।
ହୁଁ।
ଆଉଏଥର ବଣଭୋଜି ଫଣଭୋଜି କରିଚ କି ନାଇଁ?
ହଁ ବଣଭୋଜି ହେଇଥିଲା ନା ନୂଆବର୍ଷ ପୂର୍ବ ଦିନ ହେଇଥିଲା।
ଓହୋ। କୋଉଠି ଏଟା କଥିଲ ଏଇଠିକା?
ହଁ ଆମର ରାଇକିଆ ବୋଲି ଗୋଟେ ଜାଗା ଅଛି।
ଓ ସିଆଡୁ
ହଁ ସେଇଆଡେ ଗୋଟେ ଜଳପ୍ରପାତ ଅଛି ସେ ଜଳପ୍ରପାତ ପାଖରେ କରିଥିଲ।
ହଁ ହଁ ଭଲ ଭଲ।
ହୁଁ। ଏମିତି ଚାଲିଚି ସୁଖେ ଦୁଃଖେ ଆଉ।
ହୁଁ। ଆଜି ତ ଟିକେ ଟିକାଲି ଯିବାର ଅଛି ମୋର।
କୁଆଡେ?
ଟିକାଆଲି।
ଟିକାବାଲି କଣ?
ଏମତି ବୁଲି ଆଇବୀ ଟିକେ ଆଉ କଣ?
ଉଁ ହୁଁ।
ବିଚାର ଲାଗୁଚି କଣ କରିବି।
ନାନୀଙ୍କ ସହିତ।
ଆଁ
ପ୍ରେମିକା ସହିତ?
ନାଇଁ ନାଇଁ। ଏମତିକା ସାଙ୍ଗମାନଙ୍କ ସହିତ ତ ଆଉ।
ଝିଅ ସାଙ୍ଗ।
ନାଇଁ ନା ପୁଅ ସାଙ୍ଗଉରା ଝିଅ ସାଙ୍ଗ ମୁଁ ତ ମୋର ଏତେ ଝିଅ ସାଙ୍ଗ ନାହାନ୍ତି।
ହଁ।
ହୁଁ। ହଉ ମୁଁ ଟିକେ ରଖୁଚି। ସେ ସାଙ୍ଗ କଲ ମାନେ ମେସେଜ ଫେସେଜ କରିବନା। କଣ ଆଉ ଟିକେ ପରେ ତ?
ହଉ ହଉ ହଉ। ଶୁଭ ଯାତ୍ରା ଶୁଭ ଯାତ୍ରା ଭଲସେ ଯାଇକି ଆସିବ।
ଧନ୍ୟବାଦ ଧନ୍ୟବାଦ ବିଦାୟ।
ହଁ।
ହଁ।